ହା ଲୋ ହ୍ୟାଲୋ ହ୍ୟାଲୋ
ହଁ କରଣମେ
ହଁ ଏବେ ଶୁଣା ହେଲା ତମର ଟିକେ ଟାୱାର ପ୍ରୋବ୍ଲେ ଯଉଛି ନାଇଁ।
ହଁ ଦେଖ ହର କରିଛ।
ସେ ଆଉ ମାନେ ମାନେ ଟା ୱର ଜାଗାକୁ ଚାଲ ଯାଉନାହାନ୍ତି।
ହ
ଆଜ୍ଞା।
ହଁ କହିଲି ହଁ ମୁଁ ବାହାରେ ଅଛି, ବା ଏବେ ଶୁଣାଯାଉଚି?
ଆ ଏଇ ନା ଠିକ ଶୁଣା ହେଲା।
ହଁ।
ଘରେ ଭିତରେ ଟିକେ ଶୁଣା ହଉଛି ନାଇ କି
ହଁ ଘର ଭିତରେ ସେ କାଲିଠୁ ଯ ବର୍ଷା ହଉଚି ଆଉ
ଏନା କଣ କରୁଥିଲେ?
ଏଇ ମୁ ବସେଇଥିଲି, କାଲି ଯିବାର ଅଛି ଶାଶୁଘରୁକୁପଳେଇ ଆସିଥିଲି ତ ଘରକୁ ବୁଲିବାକୁ ରଜରେ ଆଉ ପଳେଇବି ସଜ ସଜଡି କରିଥିଲି ଆଉ।
ବାବା ବାବା ଘରକୁ ନାଇଁ।
ହଁ ହଁ ।
ଅହ ହ ଆଉ ତାନେ ଏବେ ଖିଆ ପିଆ ଏଇନା ହେଇନି ଆଉ।
ନା ଖିଆ ପିଆ ହେଇନି ହବ ସନ୍ଧ୍ୟଳେ ଖାଇଥିଲି। ପଇ ସବୁ ଆଉ ଖାଇଥିଲି ଆଉ ହବ ରୁଟି ଚକଡା ହେଇ ନଥିଲା ଚକଟା ହେଇ ଥୁଆ ହେଇଚି ହବ ଖିଆହେବ।
ରାତିରେ ରୁଟି ଖାଉଛ ନାଇଁ?
ହଁ ରାତି ରୁଟି।
ଆଉ ରୁଟି ସ ତୋ ଡାଲମା ଯାହା ରୁଟି ସହିତ ଯାହା ଖାଇଲେ
ଓ ଆମର କ୍ଷୀର ହଁ ହଁ ଆମର ଗାଈ ଅଛି। କ୍ଷୀର ଇଏ ହୁଏ ତ, ରୁଟି କ୍ଷୀର ଆଉ ତା ସହିତ ଯାହା ହେଲେ ଚଳେ ଆଉ।
ହୁଁ ରୁଟି କ୍ଷୀର ଟା ଦେହ ପାଇଁ ବହୁତ ଭଲ, ରୁଟି ଆଜିକାଲି ଖାଇବା ଟା ଯେତେ କଞ୍ଜୁସ୍। କରିବେ ଦେହ ପାଇଁ ସେତେ ଭ ମାନେ ରାତିରେ ଲାଇଟ ଫୁଡ୍ ଖାଇଲେ ପ୍ରତ୍ୟେକେ ସପ୍ତାହ ରେ ଯଦି ଆମେ କିଛି ଗ୍ରୀନ୍ ଭେଜିଟେବୁଲ୍ ମାନେ ଟେବୁଲ୍ ଖାଇଲେ ଦେହ ପାଇଁ ଭଲ। ମାନେ ଶାଗ ହଉ ଅମୃତଭଣ୍ଡା ହଉ ମାନେ ବାରି ଜିନିଷ କଥା ମୁଁ କହୁଛି। ହୁଁ। ତାପରେ ସୁଜୁନା ଶାଗ ହେଲା ତମର ବାଇରେ ଯୋଉ ଶାଗ କରିଥିବ ବାରିର ଅମୃତଭଣ୍ଡା ଏରା ସବୁ କଣ ଏ କେମିକାଲ୍ ଜିନିଷ କିଛି ସାର ଜିନିଷ୍ ନାହିଁ ନା। ତେଲ ମସ ଆଜିକାଲି ଦଖୁସ ଖାଇକି ପ୍ରତ୍ୟେକ ଲୋକଙ୍କ ପ୍ରତ୍ୟେକ ଘରେ ଜଣେ ଜଣେ ଡାଇବେଟିସ୍ ହଉ ହାଇବିପି ହଉ ହୁଁ। ଆଉ ଏମିତି ତ କୋଲେଷ୍ଟୋର ସମସ୍ତଙ୍କ ଦେହରେ ରହୁଛି। ସବୁ ଖାଦ୍ୟରେ ରାସାୟନିକ ଯୋଗୁ
ହଁ।
ତମ ଶାଶୁ ଘରେ କଣ ପର୍ବପର୍ବାଣି ହୁଏ।
ଶାଶୁ ଘରେ ଗୋଟେ ଯୋଉ ଦଣ୍ଡ ନାଚ ଜାଣିଛ।
ହୁଁ ଦଣ୍ଡ ଯାତ୍ରା
ହଁ ସେଇଟା ସେପଟେ ଟିକେ ହୁଏ ଯୋଉଟା ଆମ ପଟେ ନାହିଁ। ହଁ ମୋ ଶାଶୁ ଘରେ ସେମିତି ହୁଁ ଅଛି ସେଟା ଅଛି ସେଇଟା ଗଲା ଏ ଅଷ୍ଟମିରେ ଏବେ ଗଲା ଏଇ ଖରା ଦିନରେ
ସେ ଖରାଦିନ ଯୋଉଟା ହୁଏ ଏପ୍ରିଲ୍ ମାସରେ ପଣା ସଂକ୍ରାନ୍ତି କି ତାଙ୍କ ଘରେ ଆଉ
ଆମ ଏପଟ ସାଇଡ଼ରେ ହୁଏନି ସେଇପଟେ ପୁରା ତେର ଚଉଦ ଦିନି ନା ପନ୍ଦର ଦିନ ଧରିିକି ପୁରା ସେ ରହିବେ ସବୁ ଲୋକମାନେ ଦଣ୍ଡରେ। ହଁ ପଶିବେ ଖାଲି ଖାଇବା ପିଇବା ପଣା ପିଇବେ ରହିବେ ଆଉ ତାପରେ ଝାମୁରେ ଚାଲିବେ ଯୋଉ ପଣା ସଂକ୍ରାନ୍ତି ଦିନ ନିଆଁ ରେ ଚାଲନ୍ତି। ହଁ ହଁ ସେମତି ଚାଲିବ ଆଉ ସେ ଠାକୁର ପୁରା ଗାଁ ଗାଁ ବୁଲିବେ ଯିଏ ନିମନ୍ତ୍ରଣ ଡକେଇଥିବ ଘର କୁ ଆଉ ବହୁତ ସାର ଫଳ ଫଳ କେତେ କଣ ହୁଏ ଛୁଣା କଣ ବେଶୀ ତାଙ୍କର ହଉଛି ଯୋଉ ନିଆଁ ଧରିକି ଚାଲନ୍ତି। ସେ ଝୁଣା ଖାଲି ମରା ହଉଚି।
ଆଉ କଣ ଦଣ୍ଡ ପରେ ଆଉ କଣ ଯାତ୍ରା ହୁଏ। କିଛି
ହଁ ଦଣ୍ଡ ପରି ଏତେ ମୁଁ ତ ବେଶୀ ଜାଣିନି କାରଣ ମୋ ଶାଶୁଘରେ ଏଇ ବର୍ଷେ ହେଲା ବାହାଘର ହେଇଛି। ତମର ମୁଁ ଆଉ ବେଶୀ ପର୍ବପର୍ବାଣୀ ଜାନି ଭାଉଜ ହଁ ମୁଁ ଶାଶୁଘରେ ଏତେ ରହିନି ଏଇ ଅକେଜନ ପୂଜା ପର୍ବ କଣ ଗୋଟେ ହେବେ ମୁଁ ଯାଏ। ଛାଦ ଆଉ ପଳେଇଆସୁ ଆଉ ତାପରେ ଏବେ ଟିକେ ଟିକେ ରହୁଛି ସେଇ ଦଣ୍ଡ ଟା ତ ଏବେ ଗଲା ଥିଲି। ରାମ ଠାକୁରଙ୍କ ପାଇଁ ହଁ ଆଉ
ଏଇଟା ତ ଏବେ ତ ଆଉ କିଛି ନାହିଁ ଏବେ ଯାହା ଆମର ରଥଯାତ୍ରା। ତ୍ରା ଆମ ଓଡିଆଙ୍କର
ଖଡିଆଁଙ୍କର ହଁ
ରଜ ସରିଗଲା ଏବେ ରଥଯାତ୍ରା ଆ ହବ ଆମର ଏଠି ଉଁ ଆମ ରଥଯାତ୍ରାଟି ଆମର ଟିକେ ଭଲ ହୁଏ। ଆମ ଗାଁରେ।
କେମିତି କଣ ସବୁ ହୁଏ?
ଆମର ଏଠି। ହୁଏ। ରଥଯାତ୍ରା ହୁଏ ତାପରେ ବର୍ତ୍ତମାନ କଥା ମୁଁ କହିଲି। ଆଉ ତାପରେ ଏଠି ଆମର ଦଶହରା ଟା ହୁଏ। ଫେମସ୍ ହେଲା।
ଆଚ୍ଛା
ଉଁ ଆଉ ତାପରେ ଲକ୍ଷ୍ମୀ ପୂଜା।
ହଁ।
ଆଉ ଗଣେଶ ପୂଜା ହୁଏ।ଉଁ ତାପରେ ଆମର ଗୋଟେ ଆମ ଓ ଆମ ସାହିରେ ଆମେ କରୁ ମୁଁ କର୍ତ୍ତା ହେଇଚି ଅଷ୍ଟପ୍ରହରୀ ଗୋଟେ ହୁଏ ନାମ ଯଜ୍ଞ।
ହଁ।
ଏ ସବୁ ବାହାରୁ ଭଲ ଭଲ କୀର୍ତ୍ତନୀଆ ଆସନ୍ତି।
ଆଚ୍ଛା।
ଭଲ ଭାବରେ ହେଟା ଟିକେ ଅଷ୍ଟପ୍ରହରୀ ଟି କରୁ। ଆଉ ରଥଯାତ୍ରା ଦୋଳ ପୂ ପୂର୍ଣ୍ଣିମା ଲକ୍ଷ୍ମୀ ପୂଜା ଆଉ ଗଣେଶ ପୂଜା ଦଶହରା ଏଇ ସବୁ ଜିନିଷ ଆମର ଟିକେ ଭଲ ହୁଏ ଆମ ହଁ ହଁ ହଁ ଚାଲିଚି କାମ ଚାଲିଚି ଠାକୁରଙ୍କ ରଥ ତିଆରି ଚାଲିଛି।
ହଁ।
ରଥ ତିଆରି ଚାଲିଛି ତାପରେ । ତ ଏବେ ତ ସଇଲା ଆମ । ରଜ ପରେ ପରେ ରଜରେ କରିଥିଲେ ଆମ ଛୁଆ ସବୁ ଉଁ କରୁଥିଲେ କଣ କରନ୍ତି ମହୋତ୍ସବ ରଜ ମହୋତ୍ସବ। କରିଥିଲେ ଆଉ ହୁଁ ମୋର ହଉଛି ମୋର ଗୋଟେ ଝିଅ ବୁଝିପାରିଲେ କି? ରାକ୍ଷ୍ୟାସୀ। ସିଏ ଡ୍ୟାନ୍ସ ଟିକେ କରେ ଛୋଟ ଛୁଆ ଟା ଏହି ତୃତୀ ତୃତୀୟ ହେଲା ତାର ତୃତୀୟ ପଡୁଛି ସେ ଟିକେ ଭଲ ଡ୍ୟାନ୍ସ ଫ୍ୟାନ୍ସ କରେ ସିଏ ଡ୍ୟାନ୍ସ ରେ ପ୍ରାଇଜ ଆଉ ସେଇ ଯୋଉ ରଜ ମହୋତ୍ସବରେ କରୁଥିଲେ କଣ ବାଟି ଚାମଚ ଖେଳ ଗୋଟେ କଣ ନାହିଁ କି
ହଁ ହଁ ବା ଚାମୁଚ ଖେଳ।
ଖେଳରେ ସେକେଣ୍ଡ ହେଇ ଉ ସେ ଛୋଟ ଛୁଆ ସେ ଛୋଟ ଛୁଆ ସବୁ କରୁଛନ୍ତି। ରଜ ମହୋତ୍ସବ ନା ହଁ ହଁ। ସେ ଭାଣେଜୀ ହେରିକା ସବୁ ଦାୟିତ୍ୱ ନେଇକି ସବୁ ଝିଅ ପିଲାମାନେ ତାଙ୍କର କରୁଛନ୍ତି ସବୁ ମିଶିକି ସବୁ। ତାଙ୍କ ଯେତିକି ମ୍ୟାରେଜ କରିଛନ୍ତି ଝିଅ ମାନେ ସମସ୍ତଙ୍କୁ ଇନ୍ଭାଇଟ କରିଥିଲେ। ହଁ ଗାଁରେ ଯୋଉମାନେ ଅଛନ୍ତି। ଯଉ ଛୁଆ ସବୁ ତାଙ୍କର ସତୁରି ଅଶୀ ଝିଅ ପିଲା ତାଙ୍କର ଆ କରିକି କରିଥିଲେ ତିନି ଦିନ ତ ଖାଇବା ପିଇବା ଗୋଟେ ଆରେଞ୍ଜ କରି ଡାନ୍ସ ଫେନ୍ସ ପ୍ରୋଗ୍ରାମ ପୁରା ଗୋଟେ ଭଲ ଭାବରେ କରିକି କରିଥିଲେ ଆଉ।
ଆଛା।
ଆଉ ଆମର ତ ଏଠି ଦଶହରାରେ ଟିକେ ଭଲ ହୁଏ।
ହଁ।
ଏସବୁ ଜିନିଷ
ହଁ ଆମ ଏଠି ବି ରଜ ମହୋତ୍ସବ ପଡିଥିଲା ମୁଁ ଏଇ ରଜ ଯୋଉଥିଲି ଘରେ ଆ ରଜ ଆଇଥିଲି ରଜ ଜ ମହୋତ୍ସବ ବୁଲିବା ପାଇଁ ସେ ଆମ ଘର ପାଖ ଗାଁ ପାଖରେ ଗୋଟେ ପଡିଆଟେ ଅଛି ସେଇଠି ପଡ଼ିଥିଲେ କରିଥିଲେ ସେଇଟା।
ହଁ ହଁ ନାଇଁ ଆଜିକାଲି ତ ବେସିକାଲି ସବୁ ଜିନିଷ କରିହେବ ଟିକେ ତାକୁ ଡିସିପ୍ଲିନ ଡିସିପ୍ଲିନ ହେଲା ତାକୁ ପଦ୍ମାସ ପିଶି ପିଲାଙ୍କୁ ସେ ହଟେଇ ଦବଁ ତାପରେ ସବୁ ଶାନ୍ତି ଶୃଙ୍ଖଳା ରହିବ। ଆଉ ଆଜିକାଲି ଯେମିତି ହଉଚନ୍ତି ସୁ ସବୁଆଡେ ଏ ଗୋଟେ ମାନେ ଡି ପ୍ଲିନ ଟିକେ ରଖୁହାନ୍ତି ପାଟି ମୁୁଣ୍ଡ ହେଇଯାଉନି? ସେଇ ଜିନ ସେଇ ଜିନିଷ ଟା ଉପରେ ଟିକେ ଏ କଞ୍ଜୁସ୍ କରିଦେଲେ ସେ ଆଟମେଟିକ ହେଇଯିବ ତାପରେ ଆମର ଏଠି ସବୁ ଛୁଆ ସମସ୍ତେ କଲେ ତାଙ୍କ ଛୁଆ କରୁଛନ୍ତି। ତାଙ୍କ ଛୁଆଙ୍କୁ ଛୋଟ ଛୋଟ ଛୁଆ ଅଛନ୍ତି ବଡ ଝିଅ ଅଛନ୍ତି ଯୋଉମାନେ ବିବାହିତା ସେମାନେ ବି ଆସି ଅଛନ୍ତି। ତାଙ୍କ ଇଏ ଆମେ ଇଣ୍ଟେଫ କରିବାଟା ଠିକ ହବନି।
ଆଉ ମାଇଁ ମାମୁଁ ଯାଇଥିଲିଟି ଛଅ ସାତ ପ୍ରକାର ଖଣ୍ଡେ ଦୋଳି ପଡିଥିଲା। ଆଉ ସବୁ ପି ସବୁ କେତେ ପ୍ରକାର କିଏ କରିକି ଆଣିଥିଲେ ଆଉ ରଜ ପାନ ମିଡିଆ ବାଲା ବି ଡକେଇଥିଲେ ଆସିଥିଲେ ସେ ସବୁ ପଚାରୁିଥାନ୍ତି ଛୁଆମାନଙ୍କୁ ମାନେ କେମିତି କଣ ପାଳ କେମିତି ପଚାରାରୁିଥାନ୍ତି। ଆଉ ଛୋଟ ଛୋଟ ପିଲାଙ୍କ ସବୁ କମ୍ପିଟିସନ କହିଲି ତ ଝିଅ ପିଲା ଛୋଟ ପିଲାଙ୍କର ସବୁ ଲାଗିଲା ପୁଚି ଆଉ ମ୍ୟୁଜିକ ଚେୟାର କବାଡ଼ି ଏମିତି ସବୁ ଖେଳିଲେ।
ହୁଁ ହୁଁ ସେଇତ ସେ ପୁଚି ଖେଳ କବାଡି ଉଁ ଉଁ। ତମର ଚା ବାଟି ଚାମଚ ଏଇ ସବୁ ଜିନିଷ।
ହଁ ଆଉ ସ୍ତ୍ରୀ ଲୋକ ଲୋକମାନଙ୍କ ପାଇଁ କରିଥିଲେ ଗୁପ ଚୁପ୍ ଖାଇବ ମାନେ କିଏ କଣ୍ଟେଷ୍ଟ କିଏ ଅଧିକ ଖାଇପାରିବ।
ଆଠିସେମିତି କରିଥିଲେ।
ହଁ ହଁ ସେଟା ବଢଆ ମଜା ଲାଗୁଥିଲା। ଆଉ ଏମତି ସବୁ ଏଇ ସବୁ କରିଥିଲେ ଆଉ ପାନ ବି ଆମେ କେତେ ଖାଇଲୁ। ଦୋଳି ପୁରା ଯୋଉ ମା ବାଉଁଶ ଦୋଳି ଆଉ ମଇ ଦୋଳି ପଟା ଦୋଳି ଆଉ ଆଉଟେ ଏବେ ନୂଆ ନୂଆ ଯୋ ଉପରୁ ତଳ ଖସନ୍ତି। ମାସିକି ବୁଲିବା ଯାଉ ଚକ୍ରୀଦୋଳି ଟାଇପ ର ଡଙ୍ଗା ଦୋଳି ବି କରିଚନ୍ତି। ଆଉ ସେଇ ପଟାଦୋଳି ଲାଗିଥିଲା ଏମିତି ବୁଲାବୁଲି କରିବା ଠିକ ତ ଚାରିଟା ବେଳକୁ ବର୍ଷ ବର୍ଷା ହେଲା ରଜରେ ଆଉ।
ହଁ ବା ରଜ ଏ ବର୍ଷ କଣ କରେଇ ଦେଲା କି? ଭଲ ଯାହା ଦିନ ବେଳେ ଗୋଟିଏ ରାତି ରାତି ଯାହା ଭଲ ହେଇଥିଲା ସେ ଛୁଆଡ୍ୟାନ୍ସ କରିଥିଲେ ବାକି ଦିଟା ରାତି କରିପାରିଲେନି।
ହଁ ହଁ ବା ଏ ବର୍ଷା ଇଏ ହେଲା ସେଇ ସବୁ ଆଉ । ଯାହା ହେଉ ବୁଲିବାଲିକି ଆଇଲୁ। ।
କଣ ତମର?
ଫେବରାଇଟ୍ ଖାଦ୍ୟ ମୋର ପଖାଳ। ପଖାଳ ଭାତ ପଖାଳ ସହିତ ହଁ ଏଇ ଚକଟା ଚକଟି। ପୋଡାପୋଡି କଣ ଖଟା ହେଲା ଟିକେ ସେ ଏମିତି ସବୁ ପଖାଳ ସହିତ ତ ଏଇ ପୋଡା ଚକଡା ଭଜା ଭଜି ଏଇ ସବୁ ସବୁ ଭଲ ଲାଗିବ।
ହ ମୁଁ ପଖାଳ ମାଛ ଭଜା।
ହଁ ଆଉ। ହଉ ଆଉ ହଉ ଯାନ୍ତୁ କଣ କରିବେ ମୁଁ ଯାଉଛି କଣ ଗୋଟେ ବ।
ନାଇଁ ଯୋଉ ହଁ ହଁ ହଉ ଠିକ ଅଛି ହଉ।
ଟିକେ ଦରକାର।